କଣ କରୁଛ?
ଏଇଠି ବସିଚି
ଆଜି ଯାଇଥିଲ ନା।
କାମ
କର୍ମକ୍ଷେତ୍ର
ହଁ କର୍ମକ୍ଷେତ୍ରକୁୁ ଯାଇଥିଲି।
ହୁ ତମର କେତେବେଳ କେତେବେଳ ରହୁଛି କି?
ମୋର ପା ଦିଟା ମାନେ ଅଛି। ସମୟ ଦିଟା ରହୁଛି। ସକାଳ ଗୋଟେ ଆଠଟା ରୁ ଚାରିଟା ଗୋ ସେ ବାରରୁ ଆଠେ।
ବାର ରୁ ରାତି ଆଠେ।
ହୁଁ।
ଭଲ ଆଉ ଖାଇଛ କଣ?
ଖାଇଥିଲି ଆସିକି ଭାତ ଆଉ ତରକାରି। ଆଉ ଏବେ ରୁଟି କରିବି ଅଟା ଦଳିକି ଥୋଇଛି। ତମୋ ସହିତ କଥା ହେଇସାରିଲା ପରେ ରୁଟି କରିବି ଆଉ।
ଭଲ ଆଉ ତ ଚାଲୁ ନା ଚାଲୁ ନ ଯିବା କୁଆଡ଼େ ଗୋଟେ ବୁଲିବାକୁ।
କୁଆଡ଼େ କହୁନ?
ଗୋଟେ ମୋର ଗୋଟେ ଭାରି ଇଚ୍ଛା ଜାଣିବାକୁ ଓଡିଶା କୋଉଠି କଣ ସବୁ ଅଛି? ଯୋଉ ସବୁ ଓଡି ଚେ ରେ ମାନେ ସବୁ ଜାଗା ହଉଛି ସବୁ ଭାଷା ଗୁଡା ଅଲଗା ନୁହଁ କି। ଏମିତି ଆମର ଯାଜପୁରରେ ଟିକେ ଭାଷା ଅଲଗା।
ହୁଁ।
ଭଦ୍ରକରେ ଟିକେ ଭାଷା ଅଲଗା। ସମ୍ବଲପୁରରେ ଟିକେ ଭାଷା ଅଲଗା।
ହୁଁ।
ଆଉ ଢେଙ୍କାନାଳ ହେଲା ସବୁ ପ୍ରକାର ଯୁଆଡ଼େ ବି।
ହେଁ ଟିକେ ଟିକେ ମିଶେ ହେଲେ ତଥାପି ଟିକେ ଅଲଗା ଥାଏ। ହୁଁ।
ଭଲ ଲାଗେନା ଶୁଣିବାକୁ ସମ୍ବଲପୁରି ଭାଷାଟା।
ହଁ ସମ୍ବଲପୁରରେ ଆମର ସେଠି କାର୍ଯ୍ୟ କାର କଣ କର୍ମ କ୍ଷେତ୍ର ରେ। ଆମର ଅଛନ୍ତି ଯୋଉ କଣ ତ ଆମର
ଆମର ତ ସମ୍ବଲପୁରୀ ଇଏ ଡ୍ରେସେ ଶାଢୀ ସେଗୁଡା ସବୁ ମିଳେ ପିନ୍ଧିବାକୁ ଭାରି ଭଲ ଲାଗେ ନା।
ହୁଁ ଏବେ ତ ସମ୍ବଲପୁରୀ ସମ୍ବଲପୁରୀ ଡ୍ରେସ ସବୁ ଚାଲିଛି ମାନେ ଯୋଉ
ମସ୍ତେ ପୁରା
ହଁ ଏବେ ତ ଏଇ ରଜରେ ତୋ ଅତି ସମସ୍ତେ ଆମର ଯୋଉଠି କାମ କରିଆକୁ ଯାଉଛୁ ସେଠି ଇଏ ନେ ସମସ୍ତେ ପୁରା ପିନ୍ଧିଥିଲେ ସମ୍ବଲପୁରୀ। ମାନେ ଏଇ ରଜରେ ସମସ୍ତେ ଯାହାର ଦେଖିବୁ ସମ୍ବଲପୁରୀ ସମ୍ବଲପୁରୀ କି ସମ୍ବଲପୁରୀ ରସ ପଡ଼ିଛି। ଖାଲି ସମ୍ବଲ୍ ହାଦି
ତୋ ଦେଖିବ ପିନ୍ଧିବ ଇଅ
ହଁ ଭଲ ଲାଗେ ହେଲେ ମୁଁ ତ ଏଯାଏଁ ଆଣି ପିନ୍ଧିନି ବି ଗୋଟେ ବି ସମ୍ବଲପୁରୀ। ମାନେ ଏମିତି କୁର୍ତ୍ତିୀ ବନେଇଛି ହେଲେ ଏମିତି ଯୋଉ ସେଟ୍ ସେଟ୍ ଯୋଉଟା ଆସ୍ ସେ ପ୍ୟାଣ୍ଟେ କୁର୍ତ୍ତା ସେଉଡ଼ା ସେମିତିକା ଆଉ ପିନ୍ଧିନି।
ହୁଁ ମୁଁ ତ ଏ କାଲି ସମ୍ବଲପୁରୀ ଆଣିଥିଲି। ଏଟା କଁ କହିଲ ଓଡ଼ିଶାର ଗୋଟେ ଗର୍ବ ଆମର ଓ ଓଡ଼ିଶାରୁ ପା ବାହାର ସେ ସବୁ ଲୋକମାନେ ବୋହୁତ ପସନ୍ଦ କରୁଛନ୍ତି। ତାର ବି ବି ବାହାରେ।
ହଁ ମୁଁ ଏଇଥର ଭାବିଥିଲି ରଜରେ ସମ୍ବଲପୁରୀ ଆଣିବା ପାଇଁ। ହେଲେ କଣ ହେଲା କହିଲ ମୁଁ ଭାବିଲି ସେମିତିକା ଯୋଉ କୁର୍ତ୍ତୀ ପ୍ୟାଣ୍ଟସ୍ ଟା ବନେଇବିନି ଭାବିଲି ମୋ ଟା ଅଲଗା କଣ ଅଲଗା
ଏଇ ଯୋଉ ଆସୁଚି ଏବେ ଟାଇପ୍ ର ପେନ୍ ଟାଇପ୍
ହୁଁ ହୁଁ ହଁ ହଁ ସେଇ ଟାଇପ୍ ର ସେଇ ଟାଇପ୍ ର ବନେଇବେ ସେଇଟା ସିଲ୍ ମାନେ ଯୋଉ ଇଏର ଖସରା କପଡ଼ା ଯଉ ସିଲ୍କ୍ ର କଲେ ସେଇଟା ଟିକେ ଭଲ ଲାଗିବ ଏମିତି ର ଇ ତ ଉଁ ଏ କଟନ୍ ରେ କଟନ୍ ରେ ଭଲ ଲାଗିବ ନେଇ ଜା ଆନି ସେଥିପାଇଁ। ସେଥିପାଇଁ ଆଉ ଆଣିଲିନି ଭାବିଲି ଏଠୁ ବନେଇଦେବି ଅଦି ଭଲ ଲାଗୁନଥୁବ।
ଆକ୍ଚୁଲି ଗୋଟେ କଣ ଦରକାର କହିଲ ମାନେ ସମ୍ବଲପୁରୀ ଟାଇପ୍ ପ୍ର ଏ ଯୋଉ କଁ କହିଲ ଯେ ଏବେ ଟିଏ ଶସ୍ତାରେ ଆଉଚି ପୁରା ସେଟେ। କିନ୍ତୁ ପୁରା ଯେ ସମ୍ବଲପୁରୀ କପଡ଼ା ନୁହେଁ ନ।
ହଉ ସେଇ ପନ୍ଦରଶ ଭିତରେ ତ କପଡ଼ା ମିଳିଯାଉଚି।
ନାଁ ସେ ତ ପନ୍ଦରଶରୁ ମିଳୁଚି ସେଇଗୁଡ଼ା ମୋର ଅଛି। ବାକି ମୋର ଦରକାର ଏବେ ଆସୁଚି ପୁରା ସେଟ୍ ଗୋଟେ ବୋହୁତ ଭଲ ଲାଗୁ ସେଟା। ଶସ୍ତା ବାଲା ଆସୁଚି ବୋଧେ ସାତଶ ଆଠଶ ହଜାରେ ଏଇ ଭିତରେ ଆଉଚି।
ଉଁ ଏ ସେ କେମିତିକା ଅ କ ମାନେ ସୁତା କପଡ଼ା ନୁହଁ ବୋଧେ।
ନାଁ ନାଁ ସେ
ଟିକେ ମିଶାଥିବ ଖସଡ଼ା ମିଶାଥିବ ଟିକେ।
ହୁଁଁ ହୁଁ ହୁଁ।
ହଁ ସିଏ ଭଲ ଲାଷ୍ କରେ ହଁ ବେଶୀ ଦିନି ଯିବ ତ ଭଲ ତ ସେଇଟା। ଅଧିକ ଦିନ ଯିବ ଖରାପ ବି ହବନେଇ ବେଶୀ ଅ
ନାଁ କିନ୍ତୁ ସମ୍ବଲପୁରୀଟା ଆମର କଁ କଇଲ ଯେତେ ଆଇରନ୍ କରିବ ସେତେ ସୁନ୍ଦର ଲାଗିବ।
ହୁଁ।
ଏଇଆ ଏଇସବୁ ଜିନିଷ ଆଉ।
ଆଉ ହେଇପଟେ ଆମର ଯୋଉ ହାତ ବୁଣା ହଉଚି ହାତ ବୁଣା
ହା ହଁ ହଁ ଏଠି ଜାଣିଚ ନାଁ ମୁଁ ଯାଇଥିଲିନି ତାଙ୍କୁ ପଚାର୍ ଶାଢ଼ୀ ଷ୍ଟାର୍ଟିଂଟା କେତେ ଅଛି। କଇଲେ ଷ୍ଟାର୍ଟ ହଉଚି ପାଁଶ ଅ ଲକ୍ଷେ ଦି ଦେଢ଼ ଲକ୍ଷ ପଅନ୍ତ ଏଠି ଶାଢ଼ୀ ଅ
ଦେଢ଼ ଲକ୍ଷ ଯାଏ ବି ଅଛି ସିଏ କେମିତିକା?
କେଜାଣ ମୁଁ ବି ଜାଣିନି।
ହଁ ତାଙ୍କୁ ଗୋଟେ ଉଁ ତମେ ଯେତେବେଳେ ପଚାରଲ ତାଙ୍କୁ ବହେ କହିଥାନ୍ତ ଟିକେ ଦେଢ ଲକ୍ଷ ବାଲା ଶାଢୀଟା ଦେଖାଅ ଫ ଫଟୋଟା ଟିକେ ମତେ ପଠେଇଥାନ୍ତ। ଓହୋ ମାନେ କହିଲା ପରେ ବନେଇବେ ହଁ ହଁ ବୁଝିଲି। ହ
କହିବକି ସେ ବନେଇବ ଆଉ କଣ ସେଟା ବି କେତେଟା ଲୋକ ନେବେ?
ହୁଁ। କହିଲେ କି ପ ଦିନରେ ପ ପଇସା ଅଛି ଦ ହୁଁ ହୁଁ ଆଉ ଯୋଉ ପାଞ୍ଚଶ ଭିତରେ ଯୋଉ ଶାଢୀ ମିଳୁଛି ସେଉଡା ସବୁ କେମିତିକା ଟିକେ ମାନେ କୋଉ ଟାଇପର ଆସିବ?
ସେ ମାନେ ସେଟା ନିଶା ଆସିବ। ଏତେ ସେଗୁଡ଼ା ଏତେ ଇଏ ନୁ
ମାନେ ଏତେ ଭଲ ଲାଗେନି।
ନା ନା।
ସାଧା ବାଲା ଥିବ ମାନେ
ପ୍ରିଣ୍ଟି ସେଇଟା ହୋଉଚି କଣ କହିଲ ସମ୍ବଲପୁରୀ ପ୍ରିଣ୍ଟି।
ହୁଁ ହୁଁ ବଲି ଏଇଟା ହେଲା ମାନେ ବୁଣା ହେଇଥିବ ହାତରେ ପୁରା ବୁଣା ହେଇ
ହାତ ତିଆରି ନୁହଁ ଆଉ।
ହଁ।
ହୁଁ ସେମତି ଆଉ ସେଟା ବି ଭଲ ଲାଗୁଚି। ତାପରେ ସମସ୍ତ ହଁ।
ହୁଁ ସେଇପଟେ ତ ପ୍ରାୟେ ସମସ୍ତେ ପିନ୍ଧୁଥିବେ ବୋଧେ ସେଇଗୁଡା ନା ସେଇ ଯେହେତୁ
ହଁ।
ଆମର ଏଇଠୁ ଆମ ଯୋଉଠୁ କାମ କରୁନୁ ନା ଆମେ ସେଇଠି କେମି ଜଣେ ଜାଣିଥିଲା ଆମର ଉଁ ଯୋଉ କଣ କୁହନ୍ତିମ ଆମର ସେଟାକୁ ଓଡିଆ ଉଁ କହିପାରୁନି ହେଲେ ଆମର ଯିଏ ଆମ ଓପରେ ଯିଏ ଅଛନ୍ତି ମାନେ ଆମ ଓପରେ ଆମକୁ ଯିଏ କାମ କରୋଉଚନ୍ତି ସିଏ କହିଥିଲେ ଇଏ ତମର ଘର ସେଇଠି ଟିକେ ଶାଢ଼ୀ ଆଣିଥାନ୍ତୁ। ମୁଁ କହିଲି କେତେ କଣ ମୁଁ ଜାଣିନି ପଚାରଥିଲେ ଯେତେବେଳେ ସେଠୁ ଆଣିବେ ବୋଲି।
ହଁ। ସେଇଠୁ ତତେ କଣ କହିଲ ଆହୁରି ବଢିଆ ସେଇଠି ତ ସବୁ ଗରିବ ଲୋକ ସିଏ ସବୁ କରୁଚନ୍ତି ସେରା ଆଉ ନେଇଆସିବ କୋଉଠୁ କହିଲ ଗୋଦାମରୁୁ ଭଲ ଗାଁ ଭିତରେ ଅଛି ଗୋଦାମ ବଢିଆ। ମତେ କିନ୍ତୁ ବୋହୁତ ଟି କମ ପଇସାରେ ଦୋଉଚନ୍ତି।
ହ
ଯାଇଚ ନା ନାଇଁ ଯାଇନ କେବେ?
କିିଡ଼୍ କୋଉଠିକି ସେଇଠି।
ହୁଁ।
ନା ସେଠିକି ଯାଇନି କେବେ ମୁଁ।
ଏଇ ଏବେ ନା ଏବେ ତମର କୋଉଥିରେ ଇଣ୍ଟରେଷ୍ଟ୍ ରହନିନା ସେତେବେଳେ ତ ଖାଲି ସେ କଣ କହିଲ ପୁଅ ପିଲା ଭଳିଆ ବୁଲିବ।
ହୁ ହୁ ଝିଅ ପିଲା ଡ୍ରେସ ହିଁ ପିନ୍ଧୁନଥୁଲି।
ହଁ। ମୁଁ ତମକୁ ସେଇ ଜିନିଷ କୁହେ ମାନେ ଖାଲି ଆକଚୋଲି କଣ କହିଲ ତମର ଯୋଉ ଭଏସଟା ସେଇଟା ଟିକେ ନ ତ ଆଉ କଣ ମୁଁ ତ ଦେଖିନି। ମୁଁ ତ ଫାଷ୍ଟ ଦେଖିଲି ମୁଁ ମୁଁ ଅନେଇଲି ମୁଁ ଠିକ ସେ ଜାଣିପାରିନି ଇଏ ପୁଅ ପିଲାଟେ କି ଝିଅ ପିଲାଟେ।
ଉଁ, କୋଉଦିନ?
ସେ ଫାଷ୍ଟ ମୁଁ ଯାଇଥିନି କ୍ଲାସ୍।
ଓହୋ!
ହେ ନା କଥାବାର୍ତ୍ତା ରୁ ବି ଝିଅ ପିଲା ଭଳିଆ ଲାଗୁଚି।
ନା ମାନେ ଦେଖିକି ଜାଣିପାରଲନି।
ହଁ ମାନେ ସମ୍ ଛୋଟ ଛୋଟ ଚୁଟି। ଆଉ କ ଯୋଉ ଇଏ ଟପ୍ ପ୍ୟାଣ୍ଟ।
ହୁଁ।
ଖାଲି କଥା କହିବା ନା କୋଉ ତୋମର ସେମିତି ଚୁଟି ଥିଲା?
ହୁଁ ଏତେ ବେଶୀ ବି ଲମ୍ବା ନଥିଲା କି ବି ଏତେ ବି ଛୋଟ ବି ନଥିଲା ତ ମାନେ ଯେମିତି ପୁଅ ମାନଙ୍କ ମୋର ସେମିତି ବି ଛୋଟ ନଥିଲା।
ପୁଅ ମାନେ କଣ ସେତିକି ଚୁଟି ରଖୁନାହାନ୍ତି ନା ଏବେ?
ହୁଁ ତୋମେ ଭାବିଦେଇଥିଲ ମୁଁ ବି ସେତିକି ର କିଛି ନା କି ଭାଇ ତ ମା ବଣ କୋଉଠି କୋଉଠି ଅଛି।
ସେ ଭାବି ଦେଇଥିନି ଆଉ।
ହୁଁ।
ଆଜି ଆଉ ଭଲ ଲାଗୁନି ଦେହଟା।
ଇ କଣ ହେଇଛି କି?
ଭଲ ଲାଗୁନି ଆଉ। ଆଜି ପୁଣ ଦେହଟା ଖାଲି ଦୁର୍ବଳ ଲାଗୁଚି ଖାଲି ଚିଡା ଚିଡା ଲାଗୁଛି।
କାହିଁ ଆଜି ସଖାଳୁ ଉଠିକି କିଛି ମାନେ ଭଲ ଖାଇବା ଖାଇନଥିଲ କି?
ନା ନା ରାତିରେ ଖାଲି ଟିକେ ଖାଇଦେଇଥିନି ବହୁତ ତ ସେଇଥିପାଇଁ।
ହୁଁ, ହୁଁ, ଆମ ଯୋଉ ଓ କାଲି ରାତିର ବହୁତ ଖାାଇ ଦେଇଥିଲ ସେଥିପାଇଁ।
ଉଁ
ଯୋଉ ଆମର କଣ କହିଲ ଆମ ଯୋଉଠି ଆମେ ଉଁ, ଯାଉ ଥିଲେ ପଢିବାକୁ ସେପଟେ କହିବି ତ କୋଉଠିକି ଯାଉଥିଲେ। କୁଆଖିଆ ନା କୋଉଠି। ହଁ ସେଇଠି ସେଇଠି ଆମର ଉପରେ ଝିଏ ଯୋଉମାନେ ଥିଲେ ତା ଭିତରୁ ଗୋଟେ ଝିଅଟେ ତାର ବାହାଘର ହବ।
ଉପରେ ଥିଲେେ ଯୋଉମାନେ।
ମାନେ ହଁ ଆମ ଉପରେ ଯୋଉମାନେ ଥିଲେ।
ଏଇ ଯେ ହଁ
ମମତା ମମତା ମମତାକୁ ଜାଣିଛ? ହୁଁ ଆସେ ସେପଟ ଆଡୁ।
ଆମେ ତ ସେ ବ-ହଁ ଆମେ ତ ଉପର ବ୍ୟାଚ୍ ପିଲାଙ୍କ ସାଙ୍ଗରେ ବି ପଢନ୍ତିନି କି?
ହଁ ଆମେ ତାଙ୍କ ସହିତ କିଛି ଦିନ ଗଲା ପରେ ତୋମର ତାପରେ ସେମା ର ରହିଗଲେ ଆମର ଷ୍ଟାର୍ଟ ହେଲା। ସେ ତାଙ୍କ ଭିତରୁ ସେଇ ଇ ମମତା ଯିଏ ତାର ମ୍ୟାରେଜ୍।
ଯା ଯା ହଉ
ତାର ତାର ଉଁ, ତାର ମାନେ ଇଏ ଶୁଣିବ ହସି ହସି ଗଡିବ। ହଁ ତାର ଗ- କାହାଣୀ ଶୁଣିବ ପୁରା ସେ ଅଜବ ପ୍ରକାର କାହାଣୀ କହିଲେ ତ
କଣ ହେଇଛି ତା କାହାଣୀ?
ଏଇ ମ୍ୟାରେଜ୍ କୁ ନେଇକି ଆଉ କ-ହଉ ତୋମେ କଣ କର? ମୁଁ କର ପରେର ପରେ କଲ୍ କରୁଛୁ। ହଉ।
ଆଚ୍ଛା ହଉ।
ହଉ ହଉ
ହଁ